କଣ କରୁଚୁ? କଣ କରୁଚୁ?
ବାଇଗିନ ଛାଣୁଥିଲି ଭାଇଙ୍କ ପାଇଁ ଏବେ ବସିଚି ତୁ?
ମୁଁ ବସିଛି।
କଣ ଖାଇଲୁ?
ସେଉ ଖାଇଥିଲି। ଆଉ ଡାଳିମ୍ବ ଗୋଟେ ଖାଇଥିଲେ, ଆଉ ସେ ମାନେ ଛଣା ସେ ଟିକେ ଖାଇଥିଲି।
ହୁଁ
ତୁ
ମୁଁ ତ ରୁଟି ସୋଇ ତ ପାରିଲିନି। କରେଣ୍ଟ ପଳେଇଲା କରେଣ୍ଟ ପଳେଇଲା।
ସେ ସେ ହେଲା ମୁଁ ବି ଶୋଇବାକୁ ଗଲି କରେଣ୍ଟ ପଳେଇଲା। ଆସିଲା ଯାଇକି ଚାରିଟା ପଚିଶ ରେ ମୁଣ୍ଡ ବିନ୍ଧୁଛି ଯେ ଏମିତି କହନା। ମୁଁ କହିଲି ମୁଁ ବି ସେଇୟଆ ଶୋଇବାକୁ ଯାଉଥିଲି କରେଣ୍ଟ ପଳେଇଲା ଆସିଲା ଚାରିଟା ପଚିଶ ରେ।
ହ୍ୟାଲୋ।
ହାଲୋ।
ହାଲୋ।
ହାଲୋ।
କଣ ତୋ ଭଏସ ତୋ ଭଏସ କଣ ପାଇଁ ଶୁଣାଗଲାନି।
ମୁଁ ତ ହାଲୋ ହାଲୋ କୋହୁଚି। ମୁଁ କହିଲି ମୋର ବି ସେମ୍ ହିଁ ମୁଁ ଶୋଇବାକୁ ଗଲି କରେଣ୍ଟ ପଳେଇଲା ଚାରିଟା ପଚିଶରେ ଆସିଲା ମୁଁ ବି ଶୋଇନି ମୋ ମୁଣ୍ଡ ଏମିତି ବିନ୍ଧୁଛି କହନା।
ହୁଁ ତ ଶୋଇ ପଡୁନୁ।
ନାଇଁ ଆଉ ଟିକେ ପରେ ଖାଇଦେଇକି ଶୋଇପଡ଼ିବି ଜଲ୍ଦୀ। ଜଲ୍ଦି ଶୋଇଲେ ଜଲ୍ଦୀ ଉଠିଲେ ରୁଷେଇ ସକାଳେ।
ତୋ ଦିଟା ଆଉ କଣ କାମ ଏନ୍ତୀ କରୁଚୁ ତୁ। କିଛି ତ କାମ ନାହିଁ ତୋରୋ।
ହୁଁ।
ମୁଁ ଉଠିକି ମୋ ପାଇଁ ବାଇଗେଣୀ ଗଲି ଖାଇଲି ବାସ ବାସନ କୁସନ ମାଜିଲି, ଲୁଗାପଟା ଗୁଡା ଭାଙ୍ଗିକି ରଖି ରଖିକି ତାପରେ ଧୂଆ ଧୂଇ ହେଇକି ସନ୍ଧ୍ୟା ତ ଦୋଉଥିଲି ଭାଇ ଆସିଲେ, ପଚାରିଲି ଖାଇବ କି କଣ। କହିଲେ କଣ କରିକି ଦିଅ ତାହେଲେ କହିଲେ, ମୁଁ କହିଲି ମୁଁ ବାଇଗେଣୀ ଖାଇଥିଲି ତମ ପାଇଁ କରିଦେବି। ନା ହୋଉ କରିଦିଅ।
ଇ କୁଆଡ଼େ ଗଲେ।
ସେ ଫୋନରେ ତାଙ୍କର କାମ କରୁଛନ୍ତି ମୁଁ କରିଦେଇକି ବାହାରେ ବସିଲି ଆସିକି ଆଉ।
ଅହଁ ବର୍ଷା ହୋଉଥିଲା।
ବର୍ଷା କିଛି ନାଇଁ ଗରମ ହୋଉଛି ଜୋରୋ ସେ। ଏବେ ତ ଆହୁରି ରହି ହବନି ବୋହୁତ ଗରମ ହବ।
ଗୁଳୁମୁଳି ହବ ଅଣସର ଗୁଳୁଗୁଳି ଚାଲଠୁ।
ପନ୍ଦର ଦିନ କାଳ ଏବେ ଭଗବାନଙ୍କୁ ଜର ହବ ତ ହବେନି।
ହୁଁ।
ଦେଖିବୁ ଆମ୍
ତାପରେ ବର୍ଷା ଆସିଯିବ। ହଁ ଏଇ ଟାଇମ୍ ରେ ହୁଏ।
ମତେ ସେମିତି ହିଁ ଲାଗୁଚି ବୁଝିଲୁ। ମତେ ଜର ଜର ହିଁ ଲାଗୁଚି ମୁଁ ସେଥିପାଇଁ ଭଲ ଲାଗୁନି।
ହୁଁ ହୁଁ।
ଆଉ ଏବେ କଣ ରୋଷେଇ କରିବୁ।
ରୋଷେଇ କିଛି ନାହିଁ ସକାଳର ଅଛି ଭେଣ୍ଡି ଭଜା ଅଛି। ପିଠୋଉ ବାଟିଥିଲି ସକାଳେ ପିଠା କରିବି ଆଉ ଟିକେ ଗଲେ ଗରମ ଗରମ।
ଭେଣ୍ଡି ଭଜାରେ ପିଠା କଣ ଲାଗିବ।
ଚଟନୀ ବାଦାମ ଚଟନୀ କରିଦେଇଛି ଖରାବେଳେ।
ଚଟଣି କରିଦେଇଚୁ।
ହୁଁ।
କି ଚଟନୀ।
ବାଦାମ।
ସେଇଡ଼ା କେନ୍ତି ହୁଏ।
ବାଦାମ କୁ ଭାଜି ଦୋବୁ ତାପରେ ବାଦାମ ଟିକେ ଲୁଣ ଟି କେ କଞ୍ଚ ଲଙ୍କା ଟିକେ ଜିରା ଟିକେ ଅଦା ଟିକେ ବାଟି ଦୋବୁ ତାପରେ ଛୁଙ୍କ ଦେଇଦୋବୁ ଭୂଶଙ୍ଗ ପତ୍ର ପଞ୍ଚୁ ଫୁଟଣ ଦେଇକି ବଢିଆ ଲାଗି ବ।
ନର୍ମାଲ ଚଟଣି ଟାଇପର।
ହଁ ହଁ।
ବୁଟ କେମତି ଗୋଟେ ଚଟଣି ବନଉଛନ୍ତି ପରା।
ଭୁଟ ଡାଲି କୁ ଭାଜିକି ଚଟଣି ବନେଇ ପାରିବ।ବୁଟ ଡାଲି ବାଦାମ ନଡିଆ ନଡିଆକୁ ବି ଚଟଣି ବନେଇ ପାରିବି, ନଡିଆ ଚଟଣି ଟା ଖାଇଲେ ଗ୍ୟାସ ହବ ବୋଲି ମୁଁ କରୁନି। ନଡ଼ିଆ ଅଛି ଗୋଟେ। ବାଦାମ ଚଟଣି ଟା ବି ଗ୍ୟାସ୍ କରେଇବ।
ଏଇ ଟାଇମରେ ନଡିବା ଖାଇବା କଥା।
କଥା?
ହଁ।
କଣ ପେଇଁ?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
ଗୋରା କଳାରୁ କିଛି ମିଳିବନି ଲୋ ଧନ। ଭଲରେ ଭଲରେ ହେଇଯାଉ ଗୋଟେ ଆଉ କିଛି ଦରକାର ନାହିଁ। କଳା ହଉ ଗୋରା ହଉ ପୁଅ ହଉ ଝିଅ ହଉ।
କିନ୍ତୁ ତୁ ତ ଆଗରୁ କହୁଥିଲୁ ତ ପୁଅ ହିଁ ଦରକାର ନା ତ ତୋ ଶାଶୁ କେତେ କଥା କହୁ
ମୁଁ ଜାଣିଚି ସେ କହିବେ। ହଉଥାନ୍ତୁ।
ଜାଣି ଶୁଣିକି କହୁ
ହୁଁ। ନା ସିଏ ମତେ ଏବେ କଣ କହିଲେ ଜାଣିଚୁ କିଛି ଦିନ ତଳେ ଫୋନ କରିଥିଲେ? ହେଲେ ସୋନାର ପିଲାକୁ ଛଅ ମାସ ହେଲେ ତୋର ଆଉ ଝିଅର କମ୍ପିଟିସନ କରିବ। ଯାହାର ରହିବ ରହିବ ପୁଅଟେ ହଉ କି ଝିଅଟେ ହଉ କରିଦେ।
ଓ ହୋ।
ପୁଅଟେ ହଉ କି ଝିଅଟେ ହଉ ଗୋଟେ କରିଦେ। ହେଲେ ହଉ ଆଉ। ମୁଣ୍ଡ ପୁରା ମଳି ହେଇଗଲାଣି। କଣ?
ମୁଣ୍ଡ ଧୋଇବାରେ କିଛି ପ୍ରୋବ୍ଲେମ ନାହିଁ ତ।
ନାଇ ମୁଁ ଅଲଟ୍ରାସାଉଣ୍ଡ କରିସାରିଲା ପରେ ହିଁ ଧୋଇବି।
ଓହୋ ମୁଣ୍ଡ ଧୋଇବାର କିଛି ପ୍ରୋବ୍ଲେମ ନାହିଁ।
ଆ ପାଞ୍ଚଟା ଦିନି କଣ ପାଇଁ ରିକ୍ସ ନେବି।
ହୁଁ।
ତାଙ୍କ ଝିଅର ହେଇନି ଏପର୍ଯ୍ୟନ୍ତ। କହିଲେ କମ୍ପିଟିସନ କରିବ ଯାହାର ହେଲା ଆଗ ଆଉ।
ହଁ ଭଗବାନ କରନ୍ତୁ ତୋର ଗୋଟେ ପୁଅ ସୁରୁଖୁରୁରେ ହେଇଯାଉ।
ହୁଁ ମତେ ଆଉ କାହା କଥାରୁ କିଛି ମିଳିବନି। ମୁଁ ତାଙ୍କ ମାନଙ୍କ ଭିତରେ ମୋର ଗୋଟେ ହେଇଯାଉ ତୋର ଗୋଟେ ହେଇଯାଉ ବଢିଆ।
ମୋ କଥା ଛାଡେ ସେଇଟା ତୋ ଫ୍ୟାମିଲିର କଥା। ତୋ ଫାମିଲି ର କଥା ନା ତୋ ଫ୍ୟାମିଲି କଥା ତୁ ଦେଖିବୁ ମୋଟା କେବେ ହବ ନହବ ସେଇଟା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
ଆମେ ଚାହିଁଲେ ହବ ଆମେ ଚାହିଁଲେ ହବନି।
ହବ ହବ ଆଶା ଭାଙ୍ଗେନି।
ମୁଁ କାଇଁ ଭାଙ୍ଗିବି। ଆଜି ନହେଲେ କାଲି ହବ ସେଇ ଭରସା।
ବିଳମ୍ବେ କାର୍ଯ୍ୟ ସିଦ୍ଧି ବିଳମ୍ବେ କାର୍ଯ୍ୟ ସିଦ୍ଧି।
ଶୁଣୁ ବିଳମ୍ବ କାର୍ଯ୍ୟ ସିଧି ମୋତେ ଜଣା ନାହିଁ। ଯେବେ ହେବାର ଥିବ ସେ ହବ। ମୁଁ ମୁଣ୍ଡ ବାଡେଇଲେ
ଆଉ ଯୋଉ ଦିନ ଦେବେ ନା ଭଗବାନ ଦେଖିବୁ ମସ୍ତ ଗୁଲଗୁଲିଆ ଟେ ଦେବେ। ସୁନ୍ଦରିଆ ଟେ ପୁରା।
ହଉ। ତ ତୋର ଟେ ହବନି କି ବାପା ସୁନ୍ଦର ଅଛି ତା ବଂଶରେ ସବୁ ସୁନ୍ଦର ଅଛନ୍ତି।
ତୁ ବି ସୁନ୍ଦର ଅଛୁ।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
ସୁନ୍ଦରଆଡେ ଆବ ଗୁଲଗୁଲିଆଡେ ହବା।
ହ।
ଛୁଆ ଗୋରା ହୁଅନ୍ତୁ କି କଳା ହୁଅନ୍ତୁ ଗୁଲଗୁଲିଆ ହେଲେ ବଢିଆ ଲାଗନି ଗାଲ ଗୋଡା ପୁଚକା ପୁଚକା ଯାଇଥିବ। ବଢିଆ ଲାଗେ ଆମର ଏଇ ପାଖ ପଡି ତାରେ ଗୋଟେ ଝିଅଟେ ଅଛି ହେଲା ଗୋଟେ ଟିଙ୍ଗିରି ଝିଅଟେ ବର୍ଷେ ଖଣ୍ଡେ ବର୍ଷେ ଦି ମାସ କି ତିନି ମାସ ହବ ହେଲା। ଏବେ ଟିକେ ଟିକେ ଚାଲିକି କଥା କହି ଲାଣି ମାନେ କଳା ମାନେ ବହୁତ କଳା କିନ୍ତୁ ତା ଗଢହଣି ଏତେ ସୁନ୍ଦର ଗାଲ ଗୁରକ ପୁଚକା ପୁଚକା। ଛୋଟ ପିଲା ଟାକୁ ତା ମା କେତେ କୁଟୁଛି ଜାଣିଛୁ ଠା ଠା ବସେଇ ଦଉଛୁ ଗୋଟେ ଥର ଏମତି ବାଡେଇଲା। ଛୁଆ ପୁରା ମଲିଚମ ଉଠି ଗଲା ମୁଁ କହିଲି ମା ଦେଇଛନ୍ତି ବୋଲି ଭଗବାନ ଏମିତି ବାଡଉଛନ୍ତି। ଗୋଟେ ଥର ବାଇକ୍ ରୁ ବାଇକ୍ ରେ ଯାଉଥିଲା ମତେବି ବାଇକ୍ ଏଥିରେ ଯାଉଥିଲେ ପଡିଗଲେ ମାନେ ହଜ୍ ବେଣ୍ଡ୍ ୱାଇଫ୍ ଛୁଆ ପଡିଗଲେ ଆଲୋ ମା ତମେତ ପଡିଲ ପଡିଲ ସେ ଛୁଆ ଟା କୁ ଉଠିକି ପିଟିଲା ତାର ମାଡ ହେଇଯାଇଛି ସେଇଥିରେ ପିଟିଲା ଆଉ ଗୋଟେ ଥର ତାକୁ ଗୋଟେ କିଏ କଣ କହିଲା ଜର ହେଇ ଥିଲେ ରସୁଣ ହାତରେ ବାନ୍ଧିଦବ ଛୋଟ ଛୁଆ ବଡି ଗରମ କରିକି ଚମଡ଼ା ଉଠେଇ ଦେଲା। ଆଉଥରେ ପିଟିଲା ତୁ ସମ୍ଭାଳି ପାରୁନୁ ବୋଲି। କି ପିଟୁଚି ତା ପରେ ମଝିରେ ଆଇ ଫୋନ୍ ତା ଝିଅ ଧର୍ ଦେଲା ତାର ମାନେ ସ ସୁନା ଗହଣା ବିକିକି ଆଇ ଫୋନ୍ ଆଣିଛି ହେଲା ସୁନା ବିକ୍ କି କି ଆଇ ଫୋନ୍ ଆଣିଲା କିନା ବିକି କି ଆଇ ପ୍ୟାଡ୍ ଆଣିଲା ସବୁ ଆଣିଲା ଏଇ ଝିଅ କୁ କୋହୁଚି ମୁଁ ତୁ ନ ରହିଲେ ନାହିଁ ପଛେ ମୋ ଫୋନ୍ ର କିଛି ନ ହେବା ଦରକାର ମୁଁ କହିଲି ହେ ଭଗବାନ୍ ଫୋନ୍ ତ ଆଜି ନହେଲେ କାଲି ହଜାର ଟା ଆସି ପାରିବ ଗୋଟେ ଝିଅ ଲୋ
ଚାହୁ ନଥିବେ
ଏଇଟା ତ ମୁଁ ଜାଣିନି କିନ୍ତୁ
ଦେଖେ
ତେ ମୁଁ ଜାଣିନି କିନ୍ତୁ କି ବାଡ଼ଉଛି ସେ ଛୁଆ ଟାକୁ ବିକଳ ଲାଗୁଛି ଦେଖିଲେ। ଏତେ ସୁନ୍ଦର ହେଇଛି ଛୁଆ ଟା
ମତେ ଯିଏ ବି ଛୁଆକୁ ଵାଡ଼ାଏ ମତେ ବହୁତ୍ ରାଗଲାଗେ ମୁଁ ଜାଣିନି ମୁଁ ଭବିସ୍ୱତରେ କେମିତି ହେବି କଣ ହେବି। କିନ୍ତୁ ମତେ ଛୁଆ କୁ ବାଡ଼େଇଲେ ରାଗ ଲାଗେ। ମତେ ଯେତେବେଳେ ନାନୀ ଯେତେବେଳେ ଝିଅକୁ ବାଡାଏ ପୁରା ମୁଁ କନ୍ଦିକି ସାଇକେଲ ଧରିକି। କାନ୍ଦି କାନ୍ଦି ଦୋକାନ ଯାଉନି।
ମୁ ମୁଁ ତାକୁ ଗୋଟେ ଥର କହିଲି ମୁଁ କହିଲି ଆ କଣ ପାଇଁ ତାକୁ ଏତେ ଵାଡଉଚ ଛୁଆଟା ତ ଆଉ ଛୁଆ ମାନେ ଦୁଷ୍ଟ କୁ ଆଉ ଦୁଷ୍ଟାମି ହେବେ ନାଇଁ ତମେ ଜାଣିନ କି ସେ ଦୁଷ୍ଟ ହୋଉଛି କି ଆଉ ଦି ଟା ବସେ ମୁଁ କହିଲି ଆଉ ମୁଁ କହିଲି ବୋଲି ବୋଧେ ଆଉ କିଏ କିଏ ବାଡ଼େଇଲେ ମୁଁ ଆଉ କଣ କରିମି ସେଇ ତିରେ ୟାଙ୍କୁ ତମେ ଏତେ ଜୋରେ ବାଡେଇଲା ମାନେ ପୁରା ଆଖିରୁ ମଳି ଚମ ଉଠି ଗଲା ଲୋ।
ବୋଉ ସେ ବାଡ଼େଇବ ମାରିବ ସେଟା ତା ଉପରେ ଇଏ ନା। ଆମେ କହିଲେ ସେଇଠା ଆମେ ଦୋଷୀ ହେବା କଣ ଦର୍
ହୁଁ ସେଇଟା ବି ଠିକ୍ କଥା। ମାନେ ଦୟା ଲାଗୁଛି ମାନେ ଏତେ ନିରୀହ ଭଳିଆ ଦେଖା ଯାଉଛି ସେ ଛୁଆ କଣ ତ ବେଳେ ସେ କାନାଡ଼ା ରେ କୋହୁଛି ତ ବଢିଆ ସେ ମାନେ ଆକା ଆ ଆ ଏଇ ତାଙ୍କ ଝିଅ କୁ ଆରୁ ତା ନାଁ ତା ଆରୁ ପାଟିରେ ପଶିବନି ଲେଖିବ ଆଲୁ। ବଢିଆ ଲାଗେ ତା ହସ ଟା ହିଁ ପୁରା ମାନେ ଲକ୍ଷେ ଟଙ୍କା ଯୋଉ କହାନ୍ତିନି ହସ ଟା ମସ୍ତ୍ ବା ଉପରେ ଚାରି ପାଞ୍ଚଟା ଦାନ୍ତ ତଳେ ଦିଟା ଖଣ୍ଡେ ଦାନ୍ତ ଉଠ ଉଠିଛି ବଢିଆ ସୁନ୍ଦର ଲାଗୁଛି ହସ ସିଲେ ପୁର ଗୋଲୁ ତା ଗାଲ ପୁରା ଗୁପ୍ ଚୁପ୍ ଭଳିଆ ପୁଚକା। ସେ ଗାଲକୁ ଗାଲକୁ ବସେଇ ଦୋଉଚି ମୁଁ ଖାଲି ପିଠିକୁ ବାଡାଅ ଛୁଆଟା ଆଖିକୁ ମାନେ ଆଖି ତଳେ ବଜିକି ମଳି ଚମ ବାହାରି ଗଲା ଯଦି ଆଖି ପିଠିରେ ବାଜିଯିବ ନାଇଁ କିଛି ହବନି। ଆଉଥରେ ଗରମ୍ ପାଣିରେ ଗରମ୍ ପାଣିରେ ବୁଡେଇଦେଇଥିଲା। ମୁଁ କହିଲି ଆରେ ଏତେ ଗରମ୍ ପାଣିରେ କଣ ବୁଡେଇଦୋଉଛ ।
ଶୁଣ ଶୁଣ ସିଏ ଜନ୍ମ କରିଛି । ସିଏ ତା ପିଲା କୁ ମାରି ଦବ କି
ସେଇଟା ତ ଠିକ୍ କଥା । କିନ୍ତୁ ଦେଖିଲେ କଷ୍ଟ ହୋଉନି ଆମକୁ
କଷ୍ଟ କାହିଁ ଲାଗିବ ତା ଛୁଆ ତା ଆସ ବୁଝିବା ଆଉ କଣ
ହଁ ଲୋକଙ୍କ ପାଇଁ ଆଇଫୋନ୍ ଏତେ ଦାମି ହେଇ ଗଲାଣି ଆଜିକା ଟାଇମ୍ ରେ ପିଲାକୁ ପଚାରୁ ନାହାନ୍ତି ହଁ ହୁଁ ହୁଁ ହୁଁ ହୁଁ ହ